ଆଜ୍ଞା ବନ୍ଧୁ ନମସ୍କାର, ଆଜ୍ଞା ବନ୍ଧୁ ନମସ୍କାର। ଆଜ୍ଞା ବନ୍ଧୁ କୁହନ୍ତୁ କଣ ଏତେ ଦିନ ପରେ ମନେ ପଡିଲା ମୋ କଥା।
ହଁ ମନେ ପଇଲା ମୁଁ ଆପଣଙ୍କୁ ଦେଖିଥିଲି କାଲି ବଜାରରେ। ଆପଣ ତ ନ ଦେଖିଲା ଭଳିଆ ଆମକୁ ଦେଖି ପଳେଇଲେ। କାଇଁ ମୁଁ କଣ ଆପଣଙ୍କ ଦୋଷ କରିଥିଲି କି?
ନାଇଁ ଆଜ୍ଞା ଆପଣ ଡାକିଥିବେ ମୁଁ ଶୁଣି ପାରିନଥିବି। ମୁଁ ଆପଣଙ୍କୁ ଦେଖିଦଲେ ନିଶ୍ଚୟ ଯାଇଥାନ୍ତି ଆପଣଙ୍କ ପାଖକୁ ବୁଝିଲେ।
ଓହୋ। ଆଉ ଆପଣ ଏବେ କଣ କରୁଛନ୍ତି?
ଆଜ୍ଞା ବର୍ତ୍ତମାନ ଗାଁରେ କଣ? ଯଜ୍ଞ ହଉଥିଲା ତ ଆଉ ସେଠୁ ଭୋଜି ଖାଇକି ଆସିଲୁ ଆଉ।
ଓହୋ ଯଜ୍ଞ ତାହେଲେ ହଉଥିଲା ଆଉ ଆପଣଙ୍କ ଦେହ ପା ଭଲ ଅଛି?
ଆଜ୍ଞା ହଁ ବନ୍ଧୁ ଭଲ ଅଛି ସେମିତି ଏବେ ତ ପାଗ ଯେନ୍ ଯ ଉଛି ବର୍ଷା ହଉଛି କେତେବେଳେ କେତେବେଳେ ଖରା ହଉଛି ବୁଝିଲେ, ଆଉ ସେଇଠୁ ଥଣ୍ଡା ଜର କେତେବେଳେ ଲାଗି ରହୁଛି କେତେବେଳେ ଦେହ ଭଲ ରହୁଛି। ଆଉ ଆପଣ କଣ ଦେହ ପା ଭଲ ଅଛି ତ ଆପଣଙ୍କର?
ନାଇଁ ନାଇଁ ଥଣ୍ଡା ଜୋରେ ହେଇଛି ବର୍ଷା ଖରା ଲାଗି ରହୁଛି ସେଥିପାଇଁ ପାଣି କାଦୁ ଦୁ ହଉଛି ଦେହ ପା ବିନ୍ଧା ହୋଉଛି ସେଇଥି ପାଇଁ। ଦେହ ଟିକେ ଭଲ ଲାଗୁନି ଏବେ ଆଉ।
ଆଜ୍ଞା। ଆଉ ଆପଣଙ୍କ ଗାଁ ଖବର କଣ?
ହଁ ଆମ ଗାଁ ଖବର ଭଲ ଆଉ ଗାଁ ବି ଏଇନା ଟିକେ ବର୍ଷା ଯୋଗୁ ଏ ପାଣି ଫାଣି ଏଇନା ହଉଛି। ଆଉ ଆପଣ ଗାଁ ତ ଭଲ ପରିଷ୍କାର ପରିଛନ୍ନ ଗାଁ ଟା। ଆପଣଙ୍କ ଗାଁ ଆଡେ ଗଲେ ଭଲ ଲାଗେ।
ଆଜ୍ଞା ସେମିତି ଗାଁ ଲୋକ ସବୁ ନିଜେ ନିଜେ ଘର ଆଗ ପରିଷ୍କାର ରଖନ୍ତି ବୋଲି ରୁହେ ଅଳିଆ ଆବର୍ଜନା ପଦାରେ ପକାନ୍ତିନି ବୋଲି ସେମିତି ଆମ ଗାଁ ଟିକେ ସଫା ରୁହେ ଆଉ। ଆପଣ ଗାଁ ସବୁ ଯୁବ ବିଡ଼ି ଏକାଠି କରିକି ମିଶାମିଶି କରି ଯୁବକ ସଂଗଠନ କରି ଆପଣ ଗାଁ ଟିକେ ସଫା କରିଦେଲେ ବର୍ଷା ଦିନ ପୂର୍ବରୁ ବୁଝିଲେ ବର୍ଷାରେ ଯଦିଓ ପାଣିରେ ରୋଗ ଫୋଗ ହେଉଛନ୍ତି ମ୍ୟାଲେରିଆ ଫ୍ୟାଲେରିଆ ହେଉଛି। ଟିକେ ହୁଅନ୍ତାନି ଆପଣ ଗ୍ରାମବାସୀ ମାନେ ସୁରକ୍ଷିତ ରୁହନ୍ତେ।
ମୋ ଶୁଣନ୍ତୁ ମୁଁ ହଁ। ମୁଁ ଶୁଣୁଥିଲି ମୁଁ ସମ ଶୁଣୁଛି ବୁଝୁଛି ଆଉ ଲୋକମାନେ ବୁଝି ହାନ୍ତି ମୁଁ କଣ ଜଣେଇବି ଏ ସମାସ ଯାହା ତୁ ଆଜିିକା ସମୟରେ ଚାଲିଛି ଯେତେ ଲୋକଙ୍କୁ କହିଲେ ବି ଲୋକ ସେଇଠି ଅଳିଆ ଆବର୍ଜନା ପକଉଛନ୍ତି। ତାର କିଛି ନିଧିଜି ନିର୍ଦ୍ଦିଷ୍ଟ ଜାଗା ଅଛି ଅଳିଆ ଓଜନ ପକେଇବାରେ। ବୁଝିପାରିଲେ ଆଉ ଲୋ କବି ସଫାସୁତୁରା ରହୁନାହାନ୍ତି ତେଣୁ ତାଙ୍କ ଦେହ ବହୁତ ମାତ୍ରାରେ ଖରାପ ହଉ ବୁଝିପାରିଲେ।
ହୁଁ ହୁଁ।
ଆଉ ବି ଆମ ଗାଁ ଲୋକକୁ ବୁଝିବା ଟା ବହୁତ ମୁସ୍କିଲ ର ସମ୍ମୁଖୀନ ଆମେ ହଉଛୁ।
ଆଜ୍ଞା ତଥାପି ଚେଷ୍ଟା କରନ୍ତୁ ଯଦି ପରିବେଶ ଆମେ ସଫା ସୁୁତୁରା ନ ରଖିବା ତାପ ନିଜେ ପ ରୋଗ ବାଗରେ ପଡ଼ିବେ ଆଉ କାଲି ଆପଣ ଗାଁକୁ ଗୋଟେ ବିବାଘର ହେଇଥିଲା ଆଜ୍ଞା ବୁଝିଲେ ଆପ ମୁଁ ଯାଇ ଆପଣ ଗାଁକୁ ସେ ବିବାହର ଯୋଗଦେବା ପାଇଁ ଆପଣ ଗାଁରେ ମାନେ କାଲି ଟିକିଏ ବର୍ଷାରେ ମାନେ ଆଣ୍ଠେ ଆଣ୍ଠେ ପାଣି। ଆମେ ମାନ ଆମ ନିଜକୁ ଭାରି ଖରାପ ଲାଗିଲା ସେ ଗାଁ ରୋଡରେ ଯିବାକୁ ପାଣି ହେଇଛି। ଆପଣ ଗାଁ ଲୋକ ନିଜ ଘର ଆଗ ବି ଖରକା ଖରିକି କରୁନାହାନ୍ତି।
ଶୁଣ ଶୁଣ କ କହିବା କାହାକୁ ଶୁଣିବ କିଏ ଆମେ ନିଜେ ଯଦି ଠିକ ଠିକ ନ ରହିବା। ଆଉ ମୁଁ କାହାକୁ କହିଲେ କଣ ହବ ସେ ଅପରିଷ୍କାର ଅପରିଚ୍ଛନ କରୁଛନ୍ତି। ଆଉ ଗାଁରେ ବି ଲୋକମାନଙ୍କୁ ଆଉ ବୁଝେଇଲେ କ‌ଅ‌‌ ହବ ଆମେ ଆଗେ ନି ଯେ ପରିଷ୍କାର ପରିଛନ୍ନ ରହିବା ତାପରେ ଯାଇକି ଲୋକମାନଙ୍କୁ ବୁଝେଇକି ଛଫା ସୁୁତୁରା କରିବା। ବୁଝିପାଇଲେ ଆଉ ତମ ଆଉ ତମ ଯୋଉ ଇଏ ବିଲ ବାଡି ସବୁ କଣ କାମ ହେଲାଣି?
ହଁ ଏଇ ବର୍ଷା ତ ହେଲା। ଆମେ ସବୁ ଭାଇ ମାନେ ଗାଁ ଆମ ପଡିଶା ଘର ଆଉ ଗ୍ରାମବାସୀ ମାନେ। ମିଶିକି ମାନେ ଯାହାର ଗୋଟେ କିଆରିରେ ଅଛି ସବୁ ବିଲ। ସଂଗହେଇ କଥାବାର୍ତ୍ତା ହେଇ ଗୋଟେ ଟ୍ରାକ୍ଟର ବୁଝିଛୁ। ସେ ଦୁଇ ତିନି ଦିନ ପରେ ଆଉ ଟିକେ ଭଲ କି ବର୍ଷା ହେଲେ ଯାଇକି କାଦୁଅ ଚାଷ କରିବ ବୁଝିଲେ।
ଏ ଶୁଣ କାଦୁଅ ଚାଷ କରିବେ ଯେ ବ ଶୁଣ। ବର୍ଷା ତ ତ ଏଠି ହଉଚି ଛାଡି ଯାଉଛି। ତେ‌ନି ପାଣି ଯଦି ଛିଡା ହବ ବିଲରେ ସେ ଟ୍ରାକ୍ଟର ପସିଲେ ଚାଷ କଲେ ଚଳିବ। ଆଉ ଯଦି ପାଣି ଛିଡା ହବନି ଆଉ ଚାଷ କଲେ ଲାଭ କଣ ଅଛି। ମୁଖ୍ୟ କଥା ହଉଛି ପାଣି ହଉଛି ସବୁଠାରୁ ମୁଖ୍ୟ କାରଣ। ପାଣି ସମସ୍ୟା ଯୋଉଠି ଚାଷ ସେଇଠି ହବ ନାହିଁ କେବେ ବି। ବୁଝିପାରିଲେ ଆପଣଙ୍କ ବିଲରେ ପାଣି ଫାଣି ଅଛି?
ଆମ ବିଲ ଆମ ବିଲ। ଉପର ଆମ ବିଲରେ ପାଣି ତ ଯାଇଥିଲି କିଛି ଦିନ ତଳେ। ତଥାପି ପାଣି ନଥିଲା କିନ୍ତୁ ଆମର ବ୍ୟସ୍ତ ହବାର କିଛି ନାହିଁ କାରଣ ଆମ ବିଲର ଉପର ବିଲରେ ଉଁ ଆବାଜେନା ଜଣକ ଅଛନ୍ତି ଆମର ବଡ ଆବ୍ୟକ୍ତି ଆତାଙ୍କ ବିଲ ଥିବାରୁ ଆଜ୍ଞା। ସିଏ ସବୁ ଜଳ ପ୍ରଦାନ କରିବେ ବୁଝିଲେ।
ଆ କିଛି ନାହିଁ ଜଳ ନିସ୍ ମାନେ ଆପଣ ଗୋଟେ କାମ କରୁନ୍ତୁ ଆପଣ ଯୋଉ କମ୍ ଜାତୀୟ ଗୋଟେ ମଟର ଆଣନ୍ତୁ ଆପଣ ତାକୁ ଓହୋ ଆପଣ ପାଖ ପୋଖରୀ ଥିବା ଜାଗାରେ ତାକୁ ପାଣି ମଡ଼ାନ୍ତୁ। ମଡ଼େଇଲା ପରେ ଦେଖନ୍ତୁ ତମେ ଚାଷ କରନ୍ତୁ। କାରଣ ବର୍ଷାବି ଆଉ ଦୁଇ ତିନି ଦିନ ତିନି ଦିନ ହେଇପାରେ ଆପଣ ଏରିଆରେ କଣ ବର୍ଷା ହଉନି କି?
ଆଜ୍ଞା। ଆଜ୍ଞା ଆଜ୍ଞା ବର୍ଷା ହଉଚିଯେ ଆପଣ ଯୋଉ କହିଲେ ମଟର ଆଣି ପାଣି ଲଗାନ୍ତୁ। ଆଜ୍ଞା ମଟର ମୁଁ ଆଣି ଲଗେଇଦେବିଯେ ଲୋକମାନେ ମୋ ବିଲରେ ପାଣି ହେଲା ପରେ ରାତିରେ ଆସିକି ହୀର ଭାଙ୍ଗିକି ନିଜ ବିଲକୁ ପାଣି ନେଇଯିବେ। ଆ ମୁଁ ଏତେ କଠିନ ପରିଶ୍ରମ କରିକି ଦିନ ରାତି ଏକ କରିକି ଝାଳ ବୁହେଇକି ଟଙ୍କା ଖର୍ଚ୍ଚ କରିକି ଯଦି ପାଣି ପୁରେଇଲେ ନିଜ ବିଲରେ ତମେ ଆଜି ସାହାଯ୍ୟ ସହଯୋଗ ନକରିକି ମୋଠୁରୁ ପାଣି ଚୋରି କରି ନବ ମୋତେ କେମିତି ଲାଗିବ। ସେଇଥିପାଇଁ ମୁଁ କରୁନି ଆଉ ସେକାମ ଆଉ ଆଜ୍ଞା ଭରସା କରିକି ରହିଚି ବର୍ଷା ହେବ କେତେବେଳେ ଆଉ।
ହଁ ମୁଁ ଆପଣଙ୍କ ସମସ୍ୟା ଜାଣିପାରୁଛି ଆପଣଙ୍କର ପାଣି ଠିକ୍ ସମୟରେ ବର୍ଷା ହଉନି ସେଥିପାଇଁ ଆପଣଙ୍କ ପାଣିର ସମକ୍ଷା ସମସ୍ୟା ବହୁତ୍ ଘରେ ଅଭାବ ହଉଚି। ଆପଣ ଗୋଟେ କାମ କରନ୍ତୁ ଆଉ ଦୁଇ ଦିନି ଦୁଇରୁ ତିନି ଦିନି ଅପେକ୍ଷା କରନ୍ତୁ। ମତେ ଲାଗୁଚି ଆଉ ଦୁଇ ତିନି ଦିନି ପରେ ଏଇ ଜାଗାରେ ବର୍ଷା ହେଇପାରେ କାରଣ ଆମରବି ଦୁଇ ତିନି ଦିନ୍ କମ୍ ବର୍ଷା ହଉଥୁଲା ଏବେବି ସମାଚାର କହିଲାଣିକି ଇ ଆଉ କିଛି ତିନିକି ଚାରି ଦିନି ବର୍ଷା ହେଇପାରେ ସବୁ ଜାଗାରେ ବୁଝିପାରିଲେ ଆପଣ ଟିକେ ଅ ଅପେକ୍ଷା କରନ୍ତୁ।
ଆଜ୍ଞା ଆମେତ ସେଇ ବର୍ଷାକୁ ଅନେଇଚୁ। ମୁଁ କଣ ଶୁଣିଥିଲି ବର୍ଷା ମାନେ ଲଘୁଚାପ ବର୍ଷା ହବ ବୋଲି। ମାନେ ଦୁଇ ଚାର ଦିନି ଭଲକି ବର୍ଷା ହବ ଏହା କଁ ସତ୍ୟ?
ହଁ ବର୍ଷା ହବ ତେଣିକି ଆମ ପାଣିପାଗ କଥା କେତେବେଳେ କଣ ହବ ଆମେ କହି ପାରିବାନି ଯେମିତି ଆମର ଅ ପ୍ରଦୂଷଣ ଯେମିତି ଵାପିଲାଣି ବର୍ଷା ବେଳେ ବର୍ଷା ହଉନି ଖରା ବେଳେ ଖରା ହଉନି ସେଥିପାଇଁ ବଡ଼ ସମ୍ୟ ସମସ୍ୟା ବୁଝିପାରଲୁ।
ଆଜ୍ଞା।
ବୁଝିପାରୁଚତ ଆଉ ଆମେ ଯ ଯେମିତିବି ହବ ଆମ ଟିପ୍ ‌ଚାଷ ବାସରେ ଆମେ ଚଳୁ କୃଷି ଜାତୀୟ ଆମ ଜିନିଷ ଆଣି ଆମେ ଉ ଆମେ ଗୋଟେ କାମ କରିବା ଆପଣ ଗୋଟେ କାମ କରୁନାହାନ୍ତି ଆପଣ ବିଲ ପାଖରେ ଅଛିପା ପୋଖରୀ?
ଆଜ୍ଞା।
ଆଉ ଗୋଟେ କାମ ମୋ ପାଖରେ ମଟର ଅଛି ନହେଲେ ନ ମ, ନେଇଯାଉନାହାନ୍ତି ଆପଣ ସେଇଠି ପାଣି ମଡ଼େଇ ଦେବେ।
ଆଜ୍ଞା ତାହେଲେ ଆପଣଙ୍କ ପାଖରେ ଯଦି ମଟର ଅଛି ଉଁ ଆମେ ଆଉ କାହିଁ ପେନ ବ୍ୟସ୍ତ ହବୁ ଆମେ ମୁଁ କାଲି ଆମ ଗ୍ରାମର ସବୁ ଗ୍ରାମବାସୀଙ୍କ ସାଙ୍ଗେ କଥା ହେଇକି ଆପଣଙ୍କ ସହ ଯୋଗାଯୋଗ କରିକି ଆପଣଙ୍କ ପାଣି ଉଠା ହବ ଯନ୍ତ୍ର ଆଣିକି ସେ ବ୍ୟବସ୍ଥା କରୁଛୁ ଆଉ ପୋଖରୀରୁ ପାଣି କାଢ଼ୁଛୁ ଆଉ।
ଓ। ଆଉ ଆପଣଙ୍କୁ ଯୋଉ ଦେହ ପା ଖରାପ ଥିଲା ମାସକ ତଳେ ଦେହ ପା ସୁସ୍ଥ ହେଇସାରିଲାଣି।
ଆଜ୍ଞା ହଁ ସେମତି ଭଲ ହେଲା ଆଜ୍ଞା ଆଉ। ମୁଁ ବେଶୀ ବୁଲାବୁଲି କଲିନି ବାହାରେ ଯେହେତୁ ଦେହପା ଭଲ ରହିଲା ଆ ପ୍ରକୃତ କଥା କଣ କହିଲେ ଏ ଗାଁ ରେ ସ୍ୱଚ୍ଛତା ରହିଲେ ହିଁ ଦେହ ପା ଭଲ ରହିବ ନହେଲେ ବାହାରୁ ଗଲାବେଳୁ ହଁ ନାଳ ନଦୁଆଁ ପାଣି ଜମିଥିବ ଘର ଆଗରେ ଭାରି ନାସେନା ଲାଗିବ ବୁଝିଲେ। କୁଣିଆ ମନ୍ତ୍ର ଆଇଲେ‌ ବି କହୁଛନ୍ତି ଗାଁ ସାରା କାଦୁଅ ପାଣି ଯାଉନି। କେନାଲ ବାଟେ ଆ ନିଜକୁ ଭାଇ ଖରାପ ଲାଗୁଛି।
ମୁଁ ଆପଣଙ୍କ ଗାଁ କୁ ଯାଇଥିଲି ଦଶ ଦିନ ତଳେ ଆପଣଙ୍କ ଗାଁ ଯୋଉ ମ ଝି ଠାରେ ଯୋଉଠି ଆମର ଅ ଠାକୁର ହୁଏ ସେଇ ଜାଗାରେ ଏ ପାଣି ଆଣ୍ଠି ଏ ଜମିକି ଅଛି କାହିଁକି? ସେ ଜାଗାରେ କଣ ମାନେ ରୋଡ ନାହିଁ ନା ସେଟା କାଦୁଅର ରାସ୍ତା ବୋଲି।
ଆଜ୍ଞା ଏ ଏ ସେ ଯୋଉ ଯୋଉ କଥାଟି କହିଲେ ମଝି ରୋଡ ସେ ମଝି ଖଞ୍ଜାରେ ମାନେ ବିଭିନ୍ନ ପ୍ରକାର ଯାବତୀୟ ଦୋଷ ରହିଛି ବୁଝିଲେ।
ହଁ ସମ ସମସ୍ୟା ହଁ- ଶୁଣ -ଶୁଣ -ଏହି ସମସ୍ୟାର କି ଗାଁ ଗାଁ ରେ ସବୁ ତ ସବୁ ଲୋକଙ୍କ ସହିତ ସମସ୍ୟା ସମ ସମସ୍ୟାର ସମାଧାନ କିଛି ଆମେ ନିଜେ ଚାହିଁଲେ ଆଣିବା। ଆ ଲୋ ମିନେ ଲୋକଙ୍କୁ ଉପରେ ଦୋଷ ନ ଯଦି ନିଜେ ଯଦି ସଠିକ ଭାବରେ କାମ କରିବା ସବୁ ହି ଠିକ କରିବା ବୁଝିପାରିଲେ ଆପଣ ଆପଣ ମତେରେ ଆପଣ ଉ ନିଜ କଥା ନିଜେ ଆଗେ ବୁଝନ୍ତୁ ବୁଝିପାଇଲେ ତାପରେ ଅନ୍ୟକୁ କୁହନ୍ତୁ।
ଆଜ୍ଞା। ମୁଁ ତ ସେ, ଆଜ୍ଞା। ଆଉ ମୁଁ କହିଲେ କଣ ହବ ଆଜ୍ଞା। ସେତ ତାଙ୍କ ନିଜ ପାଇଖାନା ପାଣି ଛାଡ଼ିଦେବେ ଗାଈ ଗୁହାଳ ପାଣି ଛାଡ଼ିଦେବେ ବୁଝିଲେ। ସେଇଠି ଗାଧେଇକି ସେଇଠି ପାଣି ଛାଡିଦେବେ। ନିର୍ଦ୍ଦିଷ୍ଟ ବାଟ ଗୋଟେ କରି କେନାଲ ମାଧ୍ୟମରେ ଅ ଖୋଲା ଜାଗାକୁ କି ନାଳ ନର୍ଦ୍ଦମା ପାଣିକି ନେଇ
ହଁ ନିକସାଧନ କଲେ ଭଲ ହବ ନା ଆପଣ ଏଇ ଆପ୍ ଆପଣ ଯୋଉଟା କହୁଛନ୍ତି ମୁଁ ସେଇଥିରେ ଏକମତ। ଆଉ ଆପଣ ଆପଣ ଘର ଆଗ ଯୋଉ କାଦୁଅ ହଉଥିଲେ ଆପଣ ସବୁ ସଠିକ କରିଦେଇଛନ୍ତିତ
ଇୟା ଇୟା।
ଆପଣ କଣ ମାନେ କଣ ପକେଇ ସଠିକ କଲେ ଆପଣଙ୍କ ଘର ଆଗରେ। ଏଇ ଯୋଉ ପଥର ବାହାରିଥିଲା ତ।
ଆଜ୍ଞା ସେଇ ପଥର ଇଏ ପକେଇଥେଲୁ। ତଥାପି ଗ୍ରାମର ଗ୍ରାମବାସୀମାନେ ନିଜର ଦୁଇ ଚାରି ଚକିଆ, ଛଅ ଚକିଆ, ଦଶ ଚକିଆ ଧାନକୁ ଆଣି ପୂରେଇକି ବାରମ୍ବାର ସେ ଜାଗାକୁ ଖାଲ କରୁଚନ୍ତି। ଆ କଣ କା
ହଉ ଶୁଣନ୍ତୁ ଶୁଣନ୍ତୁ ମୁଁ ଏବେ ଟିକେ ଆମ ଦେହଟା ଭଲ ନାହିଁ ମୁଁ ଆପଣଙ୍କୁ ପରେ କଲ୍ କର
ଆଜ୍ଞା ଏତେ ରାତି ହେଲାଣି ମତେ ବି ନିଦ ମାଡୁଚି।
ହଉ ଶୁଅ ହଉ ନମସ୍କାର ରହୁଚି।
ହଉ ରଖନ୍ତୁ ଆଜ୍ଞା।